ହ୍ୟାଲୋ, ହୁଁ ଗୁଡ ମର୍ନିଙ୍ଗ, କଣ କରୁଛନ୍ତି?
ଏ କାମ ସରିଲା ବସିଚି ଆଉ ଜୟ ଜଗନ୍ନାଥ ଚାନେଲ୍ ଦେଖିଛି ଆଉ।
ହ ହଁ ଆଉ ଦିହ ସମସ୍ତଙ୍କର ଭଲ ଅଛି, ହଁ ମୁଁ ବସିଥିଲି ଆଉ। ଓହୋ।
ରୋଷେଇ ବାସ ସଇଲାଣି।
ହଁ ରୋଷେଇ ସଇଲାଣି।
ମନେ ଟିଫିନ, ଡିିନର ସବୁ ସରି ଗଲାଣି, ଇଏ ପ୍ରଭୁ ଜଗନ୍ନାଥ। ବଢିଆ ଆପଣ ବହୁତ ଫୁର୍ତ୍ତି ଆଉ।
ନାଇ ସେଇ ପିଲାମାନେ ସ୍କୁଲ ଯାଉଛନ୍ତି ନା ସେ ସେ ସକାଳେ ଖାଇ ଦେଇକି ଯିବେ। ତାପରେ ଆସିବେ ଯାଇକି ଚାରିଟା ବେଳେ ନା ହଁ। ଚାରିଟା ବେଳେ ଆସି ତାଙ୍କ ପାଇଁ କରିଦେଲେ ସେ ନେଇଯାଆନ୍ତି, ବା କିଏ ଖାଇକି ଯାଆନ୍ତି, ସେ ପୁଅଟା କେବଳ ସ୍କୁଲ୍ ଖାଏ। ସେ ଝିଅ ଟା ଆଦର୍ଶ ପଡୁଛି ନା, ସେ ମୁଁ ଟିକେ ଟିଫିନ୍ ଖାଇଲା ବେଳକୁ କହିବ କୁଥେଁଇ ହେବ ଯଦି। ଖାଇଲାବେଳକୁ ସେ ଟିକେ ନେଇଯାଏ ଆଉ।
ଓହୋ। ଆଉ ଶାଶୁ ଶଶୁର ସବୁ ଖାଇସାରିଲେଇ, ହଁ ହଁ ଭଲ ଅଛନ୍ତି।
ହୁଁ ହଁ ଭଲ ଅଛନ୍ତି।
ଆଉ ଆଜି କୋଉ ଟପିକରେ କଥା ହବା ଆଜି?
ଆଜି ଯାହା ଆପଣ କହିବେ।
ମୁଁ ତ ଯୋଉ ମୋବାଇଲ ବିଷୟରେ କଥା ହଉଥିଲ ଛୁଆ ମାନଙ୍କ ପାଇଁ କେତେ ମୋବାଇଲ ହା ମାନେ ଖରାପ କରୁଛି ପିଲାମାନଙ୍କୁ।
ହଁ ହଁ ସେଇଟା ହିଁ ମୋବାଇଲ ତ ଆଜିକାଲି ମୋବାଇଲ ଯୁଗ ବି ହେଲାଣି ମା ମାନେ ବି ବେଶୀ ମାନେ ମୋ ପିଲାମାନେ ଦୁଷ୍ଟ ହେଲେ ତ ହଁ ମୋବାଇଲ ଧର ବସି ପଡ ସେ ମା ମାନେ ବି ବହୁତ ମାନେ ଦେଖିବ ରୋଷେଇ କରୁଥିବେ ମୋବାଇଲ ପିଲାଙ୍କୁ ଦଉଛନ୍ତି, ସେ ମୋବାଇଲ ଦେଲା ଖୁନୁ ପିଲାମାନେ ନଷ୍ଟ ବି ହେଇଯାଉଛନ୍ତି।
ପ୍ରେସର ପଡୁଛି ବ୍ରେନରେ ଭି ଖରାପ ପ୍ରଭାବ ପଡ଼ୁଚି ହଁ। ଆଜ୍ଞା ହଁ ଆଉ ବ୍ରେନ୍ ଟା ବି ଖରାପ ହେ ଯଉ ଫ୍ରିଫାୟର ଯୋଗୁ। ଖେଳୁଛନ୍ତି ଯୋଉ ଛୁଆ ମାନେ ଏବେ।
ହଁ ଫ୍ରି ଫାୟାର ଯୋଉ ଖେଳୁଛନ୍ତି ପିଲାମାନେ ଦେଖିବ ପୁରା ପାଗଳା ଭଳିଆ ହଉଛ ରାତିରେ।
କଣ ସଲ୍ୟୁସନ୍ ଆମ ମ୍ୟାଡ଼ମ୍ ଟିକେ କହିବା ଆମେ ଟିକେ କଣ କେମିତି
କରିବା ସେଇଟା ବାପା ମା ମାନେ ମା ବାପା ତ ଦେଖିପାରିବେନି କାହିଁକିନା ବାପାଙ୍କ ପାଖରେ ଅଛନ୍ତି, ମା ନିହାତି ମା ମାନେ ମାନେ ଯଦି ଚାହିଁବେ ସେ ପିଲାମାନେ ଫୋନ୍ ହିଁ ଦୂରେଇ ଯିବେ କାହିଁକି ନା ମା ମାନେ ଯଦି ବସିକି ଆମେ ପିଲେ ଆସ ଆମେ ପାଠ ପାଠ ପଢିବା ମାନେ ଆମ କାମ ବ୍ୟସ୍ତରେ ରହୁଛି ବୋଲି ପିଲାମାନଙ୍କୁ ମନ ଜ୍ଞାନ ଦଉନି କାମ ଭିତରେ ବି ପିଲାମାନଙ୍କୁ ନିହାତି ଆମେ ଦେଖିବାକୁ ପଡିବ କାହିଁକି ନା ନ ଦେଖିଲେ ପିଲାମାନେ ଗଣ ନଷ୍ଟ ହେଯାଉଛନ୍ତି ପ୍ରାୟ ପ୍ରାୟ ପିଲା ଦେଖ ଦେଖିବ ହଁ ମା ମାନେ ରୋଷେଇ କଲେ ପ୍ରାୟ ପିଲାଙ୍କୁ ଦେଇଦେବେ ଫୋନ ଧର ମୁଁ ଯାଉଛି ରୋଷେଇ ରୋଷେଇ କରିବି ସେ ରୋଷେଇ ଭିତରେ ପିଲା କିଏ ପାଠ ପଢୁ ପାଠ ପଢୁନାହାନ୍ତି ତ ପ୍ରାୟ ନହଲେ ହଁ ନିହାତି ନିହାତି ସେଥିପାଇଁ ପିଲାମାନଙ୍କୁ ଯେ ଯେତେ ଆମେ ଚେଷ୍ଟା କରିବା ମୋବାଇଲ ରୁ ଦୂରେଇକି
ଆଭୋଏଡ କରିବାକୁ ହଁ।
ନିହାତି ଆଉ ମା ମାନେ ବି ମା ମାନେ ନିହାତି ପିଲାମାନଙ୍କୁ ଆଗ ମୋବାଇଲ ରୁ ଦୂରେଇବା ତାପରେ ସେ ପିଲାଙ୍କୁ ପାଠ ପଢିବାକୁ ଚେଷ୍ଟା କରିବା। ଆମେ ଯଦି ପ୍ରଥମରୁ କାହିଁକ ସଡନ ପିଲାମାନେ ମୋବାଇଲ ଟା ଛଡେଇ ପାରିବେିନି କାହିଁକି ନା ଆମେ ପିଲା ଦିନୁ ଦେଇଦେଲେ ନା ଦିନ ଦେଇଦେଲେ ଆସ୍ତେ ଆସ୍ତେ ହଁ ପିଲଙ୍କୁ ବୁଝ ଯେ ପିଲାମାନେ ଫୋନ ଦେଖନି ମୋବାଇଲ ଦେଖିଲେ ଆଖି ଖରାପ ହେଉଛି ଆମେ ପିଲାଙ୍କୁ ବୁ ବୁଝେଇିବା ସବୁବେଳେ
ଆଜ୍ଞା ହଁ।
ପିଲାଙ୍କୁ ଯଦି ନ ବୁଝେଇବା ପିଲାମାନେ ତ ଦିନକୁ ଦିନ ନିହାତି ଜାଣିବେନି ଆଜିକାଲି ବି ଫି ଫାୟାର ଦେଖୁଛନ୍ତି ଖେଳୁଛନ୍ତି ସେଥିରୁ ବି ମାନେ ପ୍ରାୟ ପିଲା ଦେଖିବା ପାଗେଳା ହେଇଯାଉ। ନହେଲେ ରାତିରେ ବି ବାଉଳି ଚାଉଳି ହଉଛନ୍ତି ପିଲାମାନେ ହଁ ନିହାତି
ମୁଁ ବି ଆମର ଏଠି ହଁ କୁହନ୍ତୁ କୁହନ୍ତୁ।
ପିଲାମାନେ ନିହାତି ରାତିରେ ଶୋଇଲା ବେଳେ ମୋବାଇଲ ବିଷୟରେ ଧର ଧର ହର ହର ଏମିତି କରୁଛନ୍ତି ନା। ପ୍ରାୟ ପିଲା
ପିଲା ହଁ ଏଠି ବି ଆମର ପ୍ରାୟ ଯୋଉ ଆମ ଘର ପାଖରେ ଗୋଟେ ଦାଣ୍ଡ ଭଳିଆ ସେଠି ପିଲାମାନଙ୍କୁ ସବ ବସି ଖେଳୁଥେ ମୁଁ ଅହରନିସ ପାଟି ସେ ପୁତୁରା ହେବେ ଭାଇ ହେବେ କି ଏସ ୱ ଦେବ ଭଣଜା ହୁଅନ୍ତି ଯିଏ ବି ହୁଅନ୍ତି ମୁଁ ସବୁବେଳେ କାଇଁ ସେ ମୋବାଇଲ ଦେଖୁଛ ଆରେ
ଶୁଣ ଆମେ ପାଟି କଲେ ପିଲାମାନେ ଶୁଣି ବେ କେବେ ବି ଶୁଣିବେନି କାହିଁକି ନା ତାଙ୍କ ମା ମାନେ ହିଁ ନିହାତି ମାନେ କହିବା କଥା
ହେ ତାଙ୍କୁ ମାଆମାନେ ଆଉକଣ ମାଆମାନେ ଆଉକଣ ତାଙ୍କୁ ଧରିଛନ୍ତି ଆମେ ହଁ ଛୋଟ ଛୋଟ ଛୁଆମାନଙ୍କୁ ଆମେ ବୁଝେଇ ଦେେବା।
ଛୋଟ ମାନେ ଛୁ ନାଇଁ ଶୁଣ ବଡ ପିଲାମାନେ ଯୋଉ ଅଛନ୍ତି ବଡ ପିଲାମାନଙ୍କୁ ବି ଆମେ ଯଦି ଭଲସେ ବୁଝିେଇବା ନାହିଁ ପିଲାମାନେ ତମେ ଦିନକୁ ଦିନ ବଡ ହେଲାଣି ସେ ଫୋନ ଧରନି ଫୋନ ବଦଳିଆ ହଁ ଭଜନ ଦେଖିଲ କି ଭଗବାନଙ୍କର ଦେଖ ଦେଖିଲା ଅଲଗା କଥା ଏଇ ଯୋଉ ଆଜିିକାଲି ଯେଉ ବାହାରି ପଡୁଛି ମୋବାଇଲ ଯୋଗୁରୁ ପିଲା ପ୍ରାୟ ନଷ୍ଟ ହେଇଯାଉଛନ୍ତି।
ବରବାଦ
ବହୁତ ମାନେ ଦେଖିବା ପ୍ରାୟ ଏଇ ମୋବାଇଲ ଯୁଗରେ ବହୁତ ଖରାପ ହେଇଆସ।
ହଁ ତ ଛୋଟମାନେ କୁହନ୍ତୁ ଛୁଆ ମାନେ ତ ଜାଣି ପାରୁନାହାନ୍ତି। ସିଏ କୋଉଠୁ ଦେଖୁଛନ୍ତି।
ସେଇଟା ବା ମା ମାନେ ପ୍ରଥମରୁ ଭୁଲ କରିଦେଇଛନ୍ତି।
ଆମେ କଣ ଇ ଦେଖିବ ଯୋଉମାନେ ମାନେ ବାହାରେ ରହୁଛନ୍ତି। ପ୍ରାୟ ଦେଖିବ କାମ ମାନେ ତାଙ୍କ ଫ୍ୟାମିଲୀ ଭିତରେ ଯିଏ ବି ରହୁଛନ୍ତି। ଯିଏ ବି ହଉ ଆମ ମାନେ ମୁଁ ବି କି୍ଞ ନହେଲି ମୁଁ ବି ଯଦି ବି କାମ କଲାବେଳେ। ହଁ ପିଲା ଦୁଷ୍ଟ ହେଉଛନ୍ତି ହଁ ରେ ମୋବାଇଲଟା ଧର ତୁମେ ତୁମର ଧର ମୁଁ ଯାଉଛି ରୋଷେଇ
ରୋଷେଇ କରି ହଁ।
ମୁ କରିବି ନା ମୁଁ ଏଇଟା କରିବି ସେଇଟା ହିଁ ମା ମା ମାନଙ୍କର ଦୋଶୁ ମା ମାନେ ଯଦି ଚାହିଁବେ ସବୁଟା ହେଇଥାନ୍ତା ଆମେ ଯଦି ପିଲାଙ୍କୁ ଛୋ ଛୋଟ ବେଳୁ ଯଦି ମୋବାଇଲ ଦେଖା ଅଭ୍ୟାସ କରିବା ସିଏ ବଡ ହେଲା ଆ
ହଁ ବଡ ହେଲେ ତ ଅଟୋମେଟିକ ମୋବାଇଲ ଧରିବେ ସଏ ତ ପର କଥା ଏବେ ଯେ ଛୁଆ ମାନଙ୍କୁ ନ ସାଇଜ କରିବା ଭବିଷ୍ୟତ ଆମେ ହିଁ ହଇରାଣ ହବା। ମୋ ସାନ ଭଉଣୀ ସବୁବେଳେ ମତେ ପାଟି କରିବ କାହିଁକି ଫୋନ୍ ଦଉଛୁ। ତୁ ନିଜେ ହଇରାଣ ହବୁ କାଲି ସକାଳେ ଆଖି ଟା ହେଇଗଲେ ଛୁଆ ମାନଙ୍କର ଛୋଟ ବେଳୁ ଆଖିଟା ଖରାପ ହେଲେ କେତେ କଥା ଖରାପ।
ବ୍ରେନ ଖରାପ ହେଲେ କେତେ ଖରାପ ହେଲା ନା ପାଠ ପଢ଼ିପାରିବ ନା ଜେନେରାଲ୍ ନଲେଜ ଶିଖିପାରି ସେଇ ମୋବାଇଲରେ ହିଁ ଆଟ୍ରାକସନ୍।
ହଁ ସେ ପିଲାମାନେ ବା ଆଜିକାଲି ସେମିତି କରୁଛନ୍ତି ଆଉ।
ଚିନି ଛୁଆ ଆମ ଶାଶୁ ଡଲଚିନ ଛଆ ତୋ ଛୁଆ ଦିଟାକ ଡାଲଚିନ ଛୁଆ ମୁଁ କହିଲ ଆଗରୁ ସବୁ ଯୋଉ ଥିଲା ସବୁ କୋଉ ଛୁଆ।
ନା ନା ଆ ଶୁଣ ଆଗକାଳ ଛୁଆ ମାନେ ମାଆ ମାନେ କାମ କଲେ ବି ସେମାନେ ବସନ୍ତି ହେଲା ଏବେକା ପିଲାମାନୋନ ମୋବାଇଲ ଯୁଗୁରୁ ବାଳୁଙ୍ଗା ହେଇଯାଇଛନ୍ତି। ଆମେ କହିବା ମୋବାଇଲ ଧରରେ ବାହାରକୁ ଯାଅନି ଖେଳିବାକୁ। ନିହାତି ସେଇଟା ନୁହଁ ଆମେ ଯଦି ତାଙ୍କୁ କହିବା ପାଠ ଟିଉସନ ଗଲେ ଟିଉସନ ଆସି ସ୍କୁଲ ଯିବେ ସ୍କୁଲୁ ଆସିକି ହଁ ପିଲାମାନେ ମୋ ମୋବାଇଲ ଧରନି ଯାଅ ବାହାରେ ଟିକେ ଖେଳିକି ପଳେଇ ଆସିବ। ଆମେ କହିବା ନା ବାହାରକୁ ଯାଅନି ମୋବାଇଲ ଧରିକି ବସ।
ହଁ ବାହାରକୁ ଗଲେ ଆଜିିକାଲିକା ଇନଫେକ୍ସନ ହଉଛି ଛୁଆ ମାନଙ୍କର। ଆଜି କାଲି ତ କେତେ ରୋଗ ମ୍ୟାଡାମ୍ ବାହାରିଲାଣି। ଆଗରୁ ଆମେ ମାଟି ଖାଉଥିଲୁ ମାଟିରେ ଖେଳୁଥିଲୁ ମାଟି ଧୂଳିରେ ଖେଳୁଥିଲୁ ବୁଲୁଥିଲୁ ସବୁ କରୁଥିଲୁ। ହାପ୍ ପ୍ୟାଣ୍ଟ ଗୋଟେ ପିନ୍ଧି ଦେଇକିଁ ଖାଲି ଗୋଟେ ଦୋଉଡ଼ିବୁ ବୁଲିବୁ। ହଁ
ଆମେମାନେ ବାଲି ମାଟିରେ ଖେଳୁଥିଲେ ଯେ ଏବେକା ଉଁ ଏବେ ଦେଖୁଛ ନା ସବୁ କିଣି କୌଣସି ଜିନିଷ ଯଉ କୌଣସି ଜିନିଷ ବିଷାକ୍ତ ଜିନିଷ ଟେନସନ୍ ସବୁବେଳେ ରହିଲେ ମାନେ ଖାଦ୍ୟ ହଉ କି ପାଣି ହଉ ସେ ମାନେ ଆଜି କାଲି ଦେଖିବ ଡ୍ରେନ୍ ଗୁଡା ବି ବେଶୀ ସ ସଫା ନୁହେଁ ଡ୍ରେନ୍ ଗୁରା ବି ଅପରିଷ୍କାର ହେଇଯିବ ସେଇ ପାଣିରୁ ହିଁ ପିଲାମାନଙ୍କର ଇଁ ଇଫେସନ ହୁଏ ବାଲି ମାଟିରେ ଖେଳି ଲେ ଆଉ ସେଥିପାଇ ହିଁ ମା ମାନେ ମୋବାଇଲ ଦେଇ ଦିଅନ୍ତି। ମୋବାଇଲ ଦବା ହିଁ ଯେତିକି ଖରାପ ନା ଆମେ ତାଙ୍କୁ ତ ବୁଝଉଛେ ସେମାନେ ବୁଝି ହେଲେ ସେମିତି ବୁଝେଇବାକୁ ପଡିବ।
ହଁ ମୋବାଇଲରେ ପ୍ରାୟ ଭଲ ଜିନିଷ ବି ଦେଉଛି ଛୁଆମାନେ ଭଲ ଜିଷ ବି ଆଟ୍ରାକ୍ସନ୍ କରୁ ନାହାଁ ସେ ଖରାପ ଜିନିଷ ବି ଆ
ସେଇଟା ଶୁଣ ଶୁଣ ଭଲ ଜିନିଷ ଯୋଉଟା କହୁଛ ଠିକ କିନ୍ତୁ ମାଆ ମାନେ ଯଦି ବସିଲା ବେଳେ ପିଲାମାନଙ୍କୁ କତିବେ ମାନେ ଭଗବାନଙ୍କର ଦେଖ କି ଏଇଟା ଦେଖ ସେମିତି ହିଁ ହେଇପାରିବ। ଆଉ ଏମିତି ପିଲାଙ୍କୁ ହଠାତ୍ ଫୋନ ଟା ଦେଇକି ଆମେ ଯିବା ହାରି ସ କଣ କରୁଛନ୍ତି ପିଲାମାନେ କି ଏତେ ପିଲା ଦେଖିବ ପ୍ରାୟ ପ୍ରାୟ ପିଲା ଦେଖିବ ଫି ଫାର ଖେଳୁଥିବେ। ନହେଲେ କାର୍ଟୁନ ଦେଖୁଥିବେ ଏମିତି ହିଁ ନଷ୍ଟ ହେଇଯାଉଛନ୍ତି। ଛୁଆ ମାନେ।
ଦେଖେବେ ଖାଲି ୟୁଟ୍ୟୁବ ରେ ସେ ଯୋଉ ଭିଡିଓ ଫିଡିଓ ସବୁ ଆଉଛି ମାନେ ଖରାପ ଭିଡିଓ ନୁହଁ। ଦେଖନ୍ତୁ କିନ୍ତୁ ମୋବାଇଲ ଟା ଖରାପ ଆଖିିପ୍ରତି। ଆମେ ମୋବାଇଲଟା ଦେଖୁଛୁ। ହଁ ଆଖି ପ୍ରତି ଖରାପ।
ଆଜିକାଲି ବି ଶୁଣ ଯୋଉ କରିଦେଇଛନ୍ତି ଏବେ ଅନଲାଇନରେ କ୍ଲାସ ମାନେ ମୁଁ ଝିଅ କଥା କହୁଛି ଅନଲାଇନ ରେ କ୍ଲାସ କରୁଛି ସିଏ। ପ୍ରାୟ ସକାଳ ଛଅଟାରେ ଧରୁଛି ମାନେ ନଅଟା ଯା କେ ସେ ପିଲାର କଣ ସେ ଆଖି ଖରାପ ହେଲା ଆଖିରେ ପ୍ରେସର ପଇଲା ମୁଣ୍ଡ ବି ଯାହାହେଲା ମାନେ ପ୍ରାୟ କହୁଛି ବୋଉ ମୋ ମୁଣ୍ଡ ବିନ୍ଧୁଛି। ପ୍ରାୟ କହୁଛି। ମୁଁ ବି କମ୍ପ୍ଲେନ କରିଥିଲି ସ୍କୁଲରେ। କଲେ ସାର୍ ଅନଲାଇନ୍ କ୍ଲାସ୍ କରୁଛନ୍ତି ମୋବାଇଲରେ। ପ୍ରାୟ ମୁଁ ପିଲାଙ୍କର ଆଖି ବି ଖରାପ ହେଉଛି। କଲାମେ ପ୍ରାୟ ଦେଖୁନ ଅ କରୁଛୁ କିନ୍ତୁ ଝିଅ ବୋଧେ ବୁଝି ପାରୁନାହାନ୍ତି ସେଥିପାଇଁ ହିଁ ଦେଖୁଥିବ। ହେଲା ଆଉ ମୁଁ କଣ କରିବି ତାକୁ ତ ଏଇ ବୁଝେଇ ଝିଅ ଫୋନ ବେଶୀ ଧରନି। ଅଳ୍ପ ଟିକେ ଧର। ଏବେ ରାଗ ହେଲା ଦିନୁ ଟିକେ ସୁଧୁରି ଗଲାଣି।
ହଁ।
ଆଉ ସେମିତି ଆଉ। କ ମା ମାନେ ଚେଷ୍ଟା କରୁଛନ୍ତି ମାନେ ପିଲା ବି - ଆମେ କରିଦେଇଛେ ସେମତି ଆଉ କଣ କରାଯିବ। ସେଥିପାଇଁ କେମିତି ଆମେ ହଁ ହଁ ହଁ। ଏବେ ବି ସମୟ ଅଛି ପିଲାଙ୍କୁ ଚେଷ୍ଟା କରିବା କେମିତି ମାନେ ତାଙ୍କ ମାନଙ୍କୁ କୁ ବୁଝେଇବା ମୋତେ ଟିକେ କହିପାରିବେ।
ବୁଝେଇବାକୁ ଆ ଛୁଆଙ୍କୁ ତ ବୁଝେଇ ହବ ନାହିଁ କିନ୍ତୁ ଚେଷ୍ଟା କରିବା ଆମେ ଛୁଆମାନଙ୍କୁ ବୁଝେଇବା କି ମୋବାଇଲ୍ ଦେଖନି। ଟିଭିରେ ଦେଖ ଚେନାେଲ ଜେନେରାଲ ନଲେଜ ଦେଖ। କାର୍ଟୁନ ଦେଖ। ନହେଲେ ଗପ ବହି ଦେଖ। ନହେଲେ ଠାକୁରଙ୍କ ଗୀତ ଶୁଣ। ଏଇଗୁଡା ବୁଝିବ ଆଉ କଣ ଛୁଆାନଙ୍କ କେମିତି ବୁଝିବା କହୁନାହାନ୍ତି। ଆଉ କଣ ଛୋଟ ଛୁଆ ଅଛନ୍ତି ତାଙ୍କୁ କ୍ଷୀର ଖୁଆଇବି।
ନା ନା ସେଇଟା ବି ହଁ। ସେ ଛୋଟ। ହଁ ଛୋଟ ଛୁଆ ମାନେ ମାନେ ଛୋଟବେଳୁ ଅଭ୍ୟାସ କରିଦେଇ ସେ ନା ଆଉ ବୁଝେଇଲା ବେଳକୁ ସେମାନେ ବୁଝୁନାହାନ୍ତି। ସେଟା ହିଁ ନିଜକୁ ନିଜେ ଯଦି ଚାହିଁବେ ସେ
ଓକେ ମ୍ୟାଡ଼ାମ ହଁ। ମୋ ଦିଅରଙ୍କ ଝିଅ ହବ ଅଢେଇ ବର୍ଷର ତା ମାଆ ତାକୁ ମୋବାଇଲ ଦୋଉଚନ୍ତି ଦେଖୁଚନ୍ତି ସିଏ ମୁଁ ତାଙ୍କୁ ହଜାର ର କହିବିି ବିନି ତମେ ଫୋନଟା ଦିଅନି। ତମେ ତାକୁ ମାନେ ଛୋଟ ଛୁଆ ନା ଦୁଷ୍ଟ ହୋଉଚି। ଆମେ ଶାଶୁ ଶ୍ୱଶୁର ଟିକେ ଅଂଥେଡ ତ ସେଇଥି ପାଇଁ ତାଙ୍କୁ ନେଇକି ଆମେ ସବୁ ଛୁଆ ମାନେ ବି ଇଏ ହେଇଯାଉଚନ୍ତି।
ନିହାତି ଏଇଟା ଏଇଟା ଶୁଣ ଏଇଟା ସବୁ ଘରେ।
ଯଦି ଖାଇବା ଟିକେ ଡେରି ହେଇଯାଉଚି। ଆମେ ଟେନସନ୍ ହେଇଯାଉଚୁ ଛୁଆମାନେ ମୋବାଇଲ ଟା ଧରେଉ ଦୋଉଚି କିଛି ନା ଧର ମୁଁ ତୋ ମା କୁ ଖାଇବା ଦେଇ ଆସେ କି ଜେଜ କୁ ଖାଇବା କୁ ଦେଇ ଆସେ କିନ୍ତୁ ସେଇଟା ଛୁଆ ମାନଙ୍କ ଉପରେ ଖରାପ ପ୍ରଭାବ ନା ମା ମା ତ ଦେଇ ଦେଇଗଲା ଆମେ ଦେଖିବୁ ଆଉ କଣ।
ହଁ ସେଇଟା ହିଁ ନିହାତି ଘର ଶୁଣ ଘର ମା ମାନଙ୍କୁ ଯୋଉ ବି ଆମେ ଦୋଷ ଦବା ବୋହୁତ ଭୁଲୁ ମାନେ ଆମେ ଆମ ପରିସ୍ଥିତି ଯୋଗୁରୁ ହିଁ ପିଲାମାନଙ୍କୁ ଆମେ ମୋବାଇଲ୍ ଦେବାକୁ ବାଧ୍ୟ ହୋଉଚେ କାହିଁକି ନା ସକାଳୁ ଉଠିଲେ ନିହାତି ସେଇ ମା ମାନେ ନିହାତି ସକାଳୁ ଯଦି ଚାହା କପଟେ ନ ଦେଇଥିବୁ ଏ ମା ଦେଲେନି। ଏ ଏଇଟା କଲାଣି ସେ ନିହାତି ହିଁ ସେ ହିଁ ପ୍ରୋବ୍ଲେମ ହୋଉଚି ଘର ପରିସ୍ଥିତି ଯୋଗୁରୁ ହିଁ ମୋବାଇଲ୍ ଟା ପିଲାଙ୍କୁ ଦବାକୁ ପଡୁଚି ତ ତଥାପି ବି ଆମେ ମାନେ ପିଲା ନଷ୍ଟ ହବ ନା ଆମେ ବି ତା ତାଙ୍କ ମାନଙ୍କୁ ସେଥି ବୁଝେଇକି ବି ପିଲାମାନେ ଯଦି ନ ବୁଝି ସେଇଆ କଣ କରିବା ଆମେ। ଆମର ଏଠି ମୋର ଦିଅର ଜଣେ ସିଏ ବି ଏମିତି ଫ୍ରୀଫାୟାର ଦିନ ରାତି ଖେଳୁଚନ୍ତି ତାକୁ କାଲି ବି ରାଗ ହେଇଥିଲି। ତୁଂ କାଇଁ ଖେଲୁଚ ପୁଅ। ସିଏ କହିଲା ନାଇଁ ଭାଉଜ କଣ ଏ ବସିଚି ତ ଟିକେ ଖେଳି ଦୋଉଚି ଆଉ।
ଟାଇମ୍ ପାସ ଆଉ କଣ ଆଉ ଟାଇମ ପାସ୍ କରିବୁ ଏମିତି ଫୋନରେ ଗପୁନୁ ଭଲ ନା ଫୋ ଟାଇମ୍ ପାସ୍ ଫ୍ରୀଫାୟାର ନ କରିକି
ହଁ ମୁଁ ହେଇ ଗଲି ନର୍ମାଲି ନହେଲେ କଥା ହବ। ମୁଁ ବି ହଁ ମୁଁ ବି ତା କହିଲି କହିଲି ମୁଁ ଗୋଟେ କାମ କରୁଛି ନହେଲେ ତମେ ଗୋଟେ କାମ ସେଇ କାମଟା ମିଶ। ମୋ ସାଙ୍ଗରେ ବସିକି କର। ନା ମୁଁ ଖେଳୁଚିତ ଆଉ ହୁଁ।
ଖେଳୁଛି ତ ଆମ ଛୁଆ ମାନେ ବି ଏଠି ଖେଳୁଛନ୍ତି ଆମ ହଁ ହୁଁ।
ଆଉ ନର୍ମାଲରେ କଥା ହୁଅ। ଥା ଆଉ ବୁଝିଲେ ନ ବୁଝିଲେ ଆଉ କଣ କରିବା ଆମେ।
ହଁ। ତେଣୁ ମୋ ଛୋଟ ଛୁଆ ଯେିମିତି ଆମର ଛୁଆମାନେ କାଟୁନ୍ ଦେୁଖୁଛନ୍ତି କି ଟିଭି
ହଁ ଛୋଟ ଛୁଆ ମାନେ ନା ବୁଝିବେ ସେମାନେ ବୁଝୁନାହା
ମୁଁ ଦିନେ ଦିନେ ମ୍ୟାାଡମ୍ ମୋବୀଇଲ୍ ଟାକୁୁ ନ ଚେଇ ଦିଏ ଜାଣିଚନ୍ତି ନା ହଜବେଣ୍ଡ ଫୋନ୍ କରିଥିବେ ଯେ କରିଥିବେ ପୁଣି ବୋଉଙ୍କୁ ଫୋନ୍ କର ଯା କୁ ଫୋନ୍ କୁ